ହାଲୋ।
ହେଲୋ।
ନମସ୍କାର ସ୍ମୃତି ଶ୍ରୀ କଲ କରିଥିବାରୁ ଆପଣଙ୍କର ଧନ୍ୟବାଦ।
ହଉ ହଉ। ସ୍ୱାଗତମ୍।
ଆଜି ସକାଳୁ ସକାଳୁ କଣ କଲ କରିକି ଏମତି କହୁଛି। ସିଏ କହୁଛି ବୁଢୀ ସିଏ ମୁଁ ନମସ୍କାର କହିଲି ସିଏ କହୁଛି ବୁଢ଼ୀ ହେଇଯା।
ବୁଢୀ ହେଇଥା ବୁଢୀ ହେଇଥା।
ଆଉ କହ। କଲି ଯେ। ତା ଅଟା। ଟିଲି ରୁଟି ବେଲୁଚି। ହ ପୁରା ଗୋଲ ଗୋଲ ବଡ ବଡ ରୁଟି ହଁ ଅଟା ଛଅଟା ଅଧରେ ଚକଟିଥିଲି ଲୋ। ଛଅଟା।
ଓହୋ ଏମତି ଟିକେ ରଖ। ରଖିଲେ ସେଇଟା ଟିକେ ଠିକ ହୁଏ।
ହଁ ସେଇଟା ଟିକେ ନରମ ନରମ ହେଇଯାଏ। ସେମତି ନାଇ। ଚ ଚକଟିିକି ସାଙ୍ଗେ ସାଙ୍ଗେ ବି ପୁରା ଫାନଲୀ କ୍ଷମା କରରେ ଭଲରେ ଚକଟି ଥିଲେ ମାନେ। ପୁରା ସାଇଜ ରେ।
ଚକଟି ଥିଲେ ବି ହେଇଯାଉଛି।
କହିଲେ ବି କହୁଛି ତ।
ହୁଁ।
ଦିନେ ଦିନେ ଟାଇମ୍ ହଉନି ନା ଲେଟ ହେଇଗଲେ ଆଉ ସାଙ୍ଗେ ମାନେ ହଁତି ଇଏ ହେଇଗଲେ। ଚକଟିକି ବେଲା ହେଇଯାଉଛି ନା ସାଙ୍ଗେ ସାଙ୍ଗେ।
ହୁଁ।
ମୁଁ ଆଜି ଛଅଟା ଅଧରେ ବେଲିଲି ଆଜି ଜାଣିଛୁ ସିଧିର ଚପଲ ଚୋରି ହେଇଗଲା।
ଆଜି ହଁ କହିଥିଲୁ ବା। ବାପାଙ୍କର ସିଧିର।
ହୁଁ ଚୋରି ହେଇଗଲା ଯେ ଏବେ ମୁଁ ଯାଇଥିଲି ସନ୍ଧ୍ୟାରେ ଚପଲ ଦୋକାନ।
ନେ।
କିନିଦେଲି। ସିଧିପାଇ କିଣିଦେଲି ଗୋଟେ ତିନିଶହ ଦେଇେଇକି।
ନିଜ ପଇସାରେ ନା କଣ?
ନାଇଁ ହଁ ନାଇଁ ନାଇଁ ଥିଲା ଆଉ କୋଟା ମୋର ପଇସା ଖର୍ଚ୍ଚ ହେଇଗଲାଣି ସବୁ।
କେତ୍
ତାକୁ କିଣିଦେଲି ଗୋଟେ କଣ କହିଲୁ?
ପଇସା କେତେ ରଖିଥିଲୁ ଯାହାବି ସେଭିଙ୍ଗ ରେ?
ସବୁ ସରିଗଲା ସବୁ।
କେତେ ରଖିଥିଲୁ କହୁନୁ?
କେତେ ସେମିତି ନାଇଁ ମୋର ସ୍କଲାରସିପ ଆଉ ଟୁଇସନ ଏନ୍ତି ହେଇ ହେଇ ଥିଲା ଲ କେତେ ପଇସା। ଥରେ ତିରିଶ ହଜାର ହେଇଥିଲା ଯେ କଣ ଗୋଟେ ମ୍ ଘର ପ୍ରୋବ୍ଲେମ ହେଲା ବୋଲି ଖର୍ଚ୍ଚ କରାହଲା ହେଲା ଆଉ ଥରେ ଆଉଥରେ ହେମତି ଆକା କଣ ହେଇଥିଲା ହଁ ଆଉ ଥରେ ଶୁ ହ ଏଇ ଯୋଉ କିଣିଲେନି କାନର କିଣିଲେନି ସେଇଠି ଥରେ ଦେଇ ଦେଇଥିଲି ଆଉ ମୋ ପାଖରେ ଥିଲା ଆଉ ଆ ଦଶ ହଜାର କେତେ ଥିଲା ଯେ ସିଆଡେ ଯଉ ଗଲେନି କି ବାବାମାନେ
ହଁ ହଁ।
ସିଆଡେ ସାରିଗଲା ଆଉ ଘରେ ଘରେ ଖର୍ଚ୍ଚ ହଉନି।
ଘରେ ହେଇ ଯାଉଥିଲା, ତାପରେ ବାପାଙ୍କ ଦେହ ଖରାପ ପଡିଲା। କୁଆଡେ ଗଲେ ହବ।
ହଁ ପରା। ହଁ ଏବେ ମୁଁ ଯାଇଥିଲି ସନ୍ଧ୍ୟାରେ ହୁଁ ସନ୍ଧ୍ୟାରେ ଯାଇଥିଲି। ତା ପାଇଁ ଚପଲ କିଣିଦେଲି ଆଉ ସିଏ ଟିଉସନ ଗଲା ଜାଣିଛୁ
ହୁଁ ହୁଁ।
ହଁ ଆଉ। ଟ୍ୟୁସନ ନଲେ ଯାଇନଥାନ୍ତା ଲୋ ଝିଅ।
ହୁଁ ହୁଁ।
ଟ୍ୟୁସନ ନ ଗଲେ ବିଜାର ନାହିଁ କାଲି ପେଟ କାଟୁଛି ବୋଲି ଗଲାନି।
ହଁ ହଁ।
ଖା ପୁଣି ଆଜି ନ ଯାଇ ଥିଲେ ଅସୁବିଧା ହେଇନଥାନ୍ତା।
ହୁଁ।
ହୁଁ।
କଣ ମଁ ଥଣ୍ଡା ହେଇ ଯାଇଛି କି?
ହଁ ଲ ଗାଁର ପାଣି ଆ ଏଇଠିର ପାଣି।
ମିଶି ଯାଉଛି ନାଇଁ କି? ଏ କଣ ଲୋ? ଏଇ ଯୋଉ ପାଣି ଆସିଲା ପାଣି ନା ଏଇ ଯୋଉ କୂଅଁ ପାଣି।
ଆମର ସପ୍ଲାଇ ପାଣି ଆସୁଛି ଵ ସପ୍ଲାଇ ପାଣି ଆସୁଛି ଲୋ ବଡ ବଡ ଟାଙ୍କି ଆମକୁ ହିଁ ପର୍ସନାଲ ଦିଆ ହେଇଛି ସେଇଟା।
ସପ୍ଲାଏ ପାଣି ହେ ବ୍ଲିଚିଙ୍ଗ ପାଉଡରର ପାଣି ଆମର ହେଲେ କେତେଟାରୁ ଲୋ କେତେଟାରେ ଛାଡୁଛି କେତେଟାରୁ କେତେଟା?
ସେଇଟା ଆମେ ଜାଣିନୁ ସେଇଟା ସେ ମାଲିକ ମାନେ ବୁଝୁଛନ୍ତି ଆମକୁ ଗୋଟେ ଟାଙ୍କି ଦେଇ ଦେଇଛନ୍ତି ଟାଙ୍କିରେ ଫୁଲ କରିଦଉଛନ୍ତି।
ହୁଁ, ହୁଁ, ଓହୋ, ହଁ, ହଁ। ତାପରେ, ହଁ, ସେମାନେ ଫୁଲ କରୁଛନ୍ତି, ଆଉ ହଲିସ୍କ ହୁଁ, ହୁଁ, ମୁ ଜାଣିଥିବା କଥା ନା, ଗୋଟେ କେତେଟା ରୁ କେତେଟା ପାଣି ଆଉଛି, କହିଲେ, ଯେଳେ କେବେ, ଯଦି ସେମାନେ ନଥିବେ, କହିଲେ, ତମେ ହଇରାଣ ହବନି?
ସେମାନେ ବୁଝିବେ, ଆଜ୍ଞା କହୁନାହାନ୍ତି, କେତେବେଳେ ପାଣି ଆସୁଛି? କସ ସତେଲୋ, ସେମାନେ ତାଙ୍କ ରନ୍ କରୁଛନ୍ତି, ସେମାନେ ସବୁ କରୁଛନ୍ତି।
ହଁ, ହଁ, ଏମାନେ ଭଲ ଭଲ, ଯାକ, କିଲୋ, ଯୋଉଠି ଅଛ, ଏବେ?
ଭଲଲୋ ଭଲ ଯେ ଶହେ ଥର ଆମ ପାଖକୁ ଆଉଛନ୍ତି ଶହେ ଥର।
କଣ ପାଇଁ?
ଏଇଟା କଲ କି ନହିଁ, ସେଟା କଲ କି ନାଇଁ, ସେଇଟା କଲ କି ନାଇ, ଏଇଟା ଏମିତି କର, ସେଇଟା ସେମିତି କର ଉଚ୍ଚସ୍ତର ଆଇକି କହୁ ଯ, ଯେ ବିଜରକ୍ତ ଲାଗୁଛି। ଏଇ, କବାଟ ଦେ, ଆମେ କବାଟେ ଶୁଣେ ଆତ୍ ଫେନ୍ ଲାଗିଯିବ, ବେଲେ, ଫ୍ୟାନ୍ ବନ୍ଦ କର, ଫେନ୍ ଛିଣ୍ଡି ଯିବ, ବେଶୀ ଟାଇମ ଲଗେଇବନି, ସାଇକେଲ ଟାକୁ ଏମତି ରଖ, ସାଇକେଲ ଟାକୁ ସାଇଜରେ ରଖ, ଆଉ ଏଇଟା କୁ କରିଦିଅ, ସେଇଟା ଏମତି କର।
କଣ, ତା, ତାଙ୍କ ସ୍ତ୍ରୀ ନା? ହଁ ସେ ସେ ଅଙ୍କଲ।
ଓନର ହହୁଛନ୍ତି ବୁଢ଼ା ବୁଢ଼ୀ।
ହୁଁ, ହୁଁ ଏନ୍ତି
ହୁଁ,
ହଉ, ଆଉ କଣ କରିବୁ? ହଉ, ଅଛ, ଆଉ କଣ କରିବ ମ, ଅଛ ତ, ଆଉ କଣ କରିପାରିବ?
ହଁ ପରା। ଫୁଲବାଣୀରେ ଘର ଗୋଟେ ମିଳିବା ବହୁତ କଷ୍ଟ।
ତମେ କବାଟ ଖୋଲିକି ରଖୁଛନ୍ତି, ତାଙ୍କେ ତିନି ଥର ଆଉଛନ୍ତି?
ନା, ଆମ ଆଜିଠୁ, ଆମେ ତାଲା ପକେଇ ଦଉଛୁ, ଆମର ଗୋଟେ ବାହାରେ ବଡ ଗ୍ରିଲ ହେଇକି ପାଚେରୀ ଅଛି। ଆରେ, ବୋଡ ଗ୍ରିଲ ହେଇକି ଅଛି, ହେଲା ଆମେ ସେ ଗ୍ରିଲ ତାଲା ପକେଇଦଉଚୁ, ସେମାନେ ଆଜି ଆସ ନାନ୍ତି
ଓ, ହୁଁ, ହୁଁ, ତିନି ଥର କିଏ ଆସିଲେ, ଡିଷ୍ଟର୍ବ କଲେ, ବିଜେନ
ବିରକ୍ତ ଲାଗୁଛି, ଇଲୋ ଏଠି ତ କହୁଛନ୍ତି ଯେ
ହଁ, ହଁ ହଁ, ପରା, ସେମିତି କହିଲେ, ବିଜେଡି ଆଇଲା ନା? ତମେ ତ ଭଡା ନ ହଁ। ତମେ ତମର ର ସେମାନେ ତମେମାନେ। ତମେ ଯେମ୍‌ତି ବି ରହିଲ ତାଙ୍କର କଣ ଯାଉଛି।
ସେଇଟା ପରା।
ହୁଁ। ଆଜି ଆଇ ନାହାନ୍ତି ଆଉ ତାହାଲେ।
ଆଜି ଆମେ ତାଲା ପକେଇକି ଯାଇଥିଲୁ।
ଓହୋ ଆଉ ଅଞ୍ଜଳି ସହିତ କଉଠେ ଦେଖା ହେଲି କହିଲୁ।
ବିଟି କଲେଜ ଆଗରେ।
ବିଏଡ଼ି କଲେଜ ଆଗରେ।
ହୁଁ।
ସେ କହୁଥିଲା ଯେ ହଁ। ତୁ ସେ ଏପଟେ କଲେଜ ଆଡେ ଟିଉସନ୍‌ ଯାଉଚୁ କିରେ।
ହଁ ଲୋ ତେରାଗୁଡା ଯାଉଚି।
ଗୋଟେ ହିଁ।
ଥିଲା ଗୋଟେ ଆକା ସିଏ ଧରିଚି ରେ ଏବେ ବୋଲି କହୁଥିଲା।
ଆଉ କଣ ଟିଉସନ ମିଳୁନି କଣ କରବା।
ଗୁଆଟେ କଣ ହଉଛି ସେଟା ମୁଁ ପାଗଳ ହଉଛି।
ହୁଁ।
ହଁ ପରା ଗୋଟେ ଆକା କହିଲେ ଇଆଡେ ବାର। ସ କେତେ ଦଉଛନ୍ତି ସେ ଗୋଟେ।
ଆମେ ବାରଶ ପଚାଶ ଘର ଭଡା ହିଁ ଦଉଚୁ। କିନ୍ତୁ ତା ବାଦେ ଏକ୍ସଟ୍ରା ଲାଇନ୍ ବିଲ ଆମେ ନିଜେ।
ଆଲେେ ତେରଷ ଆଗୁ କି? ସୁଥଣ୍ଡା ବାାରଶ
ବାରସ ମାନେ ଏକ୍ସଟ୍ରା ପଡିଯାଉଛି ନା।
ହୁଁ। ତାପ ଯଖ ଘର ଯଦି ତେରଶହ ଦେବି। ଗ୍ୟାସ୍ ପଇସା ପନି ପରିବା। କେତେଟା ଖର୍ଚ୍ଚ ବାହାରିଲାଣି ଆଉ। ତାପରେ ସର୍ପ ସାବୁନ ତେଲଇ ଏଁ ଏଇଟା ସେଇ ଟା ଝିଅ ପିଲା ବୋଇଲେ ଟିକେ ଆଉ ଝିଅ ପିଲା ମୁଁ କହିଲି ଆଉ ଟିକେ ଅଧିକ ଖର୍ଚ
ହଁ ଝିଅ ପିଲା ତ ଆହୁରି ଅଧିକ ଖର୍ଚ୍ଚ ସତ କଥା ହେତା।
ହୁଁ।
ହଁ ପରା ସେ ବଡ ବିଜାରିଆ।
ତାପରେ ଗାଁରେ ରହିଲେ କ ଗାଁରେ ରହିଲେ କଣ ହବ ବୋଲିକି ଏକ ବାଧ୍ୟରେ ରହିବାକୁ ପଡୁଛି ଆଉ।
ହଁ ପରା ବାବା ଭଲ ଅଛନ୍ତି କିଲୋ।
ହଁ ଲୋ।
ହୁଁ କୋଉଠି ଅଛନ୍ତି ଏବେ।
ହୁଁ ଗାଁରେ ଅଛନ୍ତି।
କଣ କହିଲୁ।
ଗାଁରେ ଏକା ଅଛନ୍ତି ଲୋ।
ଓ ହୋ ହଁ ହଁ ହଉ ହଉ ହଉ ।
ତୁ ଏବେ କେତେଟା କଲୁ ।
ତ ଆଜି ଆଜି ଆଜି ଆଜି ବଧେ ତିନିଟା କେତେ କରିଛେ।
କେତେ ବାଲା ର।
ହଁ ଗୋଟେ ଛଅଶହ କେତେ ଥିଲା ଗୋଟେ ପାଶହ କେତେ ଥିଲା ଆଉ ଗୋଟେ ଦୁଇଶହ ରହିଛି। ଏ ଅଞ୍ଜଳି କହୁ କହୁଛି ମିଳୁନି ବୋଲି ମୁଁ କଲେ ତ ମୋର ହେଇଯାଉଛି।
ଆରେ ନାଇଁ ସିଏ ଦୁଇ ହଜାର ତିନି ହଜାର ର ଖୋଜୁ ନାଇଁ ସିଏ ଦୁଇ ହଜାର ତିନି ହଜାର ଖୋଜୁଛି ପାଇଲାଣି ଲୋ।
ବୋଲେ ତାର ଅଧିକ ଅଧିକ ପାଇବ ବୋଲି। ହଇଲୋ ରହିଯାଉଛି ତ ଆଉନି ରହିଯାଉନି କେତେ।
ମୁଁ ଆଜି ସକାଳୁ ଫାଷ୍ଟ ଗୋଟେ ନେଲି ବାରଶହ ରେ ନେଲି ହେଲା ବାରଶହ ପରେ ସେଇଟା ପଇସା ହେଲା ତାପରେ ମୁଁ ଗୋଟେ ଚଉଦଶ ର ନେଲି ଚଉଦଶହ ର ପଇସା ଏ ପର୍ଯ୍ୟନ୍ତ ଆସିନି ସ ସକାଳୁ ମୁଁ କରିଛିି ସେଇଟା ପରା ଭଲ ଲାଗୁ ଗୁନି ପଳେଇ ଆସୁଚି ଲୋ କେବେ କେମିତି ବାଇଚନ୍ସ ରହିଯାଏ ନହଲେ ସାଙ୍ଗେ ସାଙ୍ଗେ ମୋର
ମୋର ଏବେ ପାଶହ ଅଛି ପାଶହ ଦୁଇ। ଛି।
ମୋର ଅଛି। ଇ ବାରଶହ କେତେ ଗୁଡେ ଅଛି।
ଇ ମା କିଛି ଲାଗୁମି ତତେ।
ନାଇଁ କିଛି ଲାଗୁନି ଯେ ମନ ଦୁଃଖ ହଉଛି ଅର୍ଡର ଟିକେ ନେଇ ପାରୁନି ବୋଲି ଆଉ। ସେଟା ଆଇବ ଜାଣିଛୁ। ସୁମି।
ମୋର ହଉନି ମୁଁ ମାନେ ମୁଁ କମ କମ ବାଲ ନଉଚି ମ ମତେ ଡର ଲାଗୁନି ଟିକେ।
ହୁଁ।
ହୁଁ ପ୍ରଥମ ପ୍ରଥମ କରୁଛି ନା।
ହୁଁ ହଉ ହଉ ହଉ ରଖୁଛି ତମେ ତୁ ରୋଷେଇ କରେ ହେଲା।
ହଁ ହଁ ହଉ ଠିକ ଅଛି।
ମୁଁ ବି ରୋଷେଇ। କରିବି ଟା ଟା।
ଟାଟା।